ହଁ ହାଲୋ ନମସ୍କ ସ୍କାର କେମିତି ଅଛନ୍ତି?
ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହୁଁ ଭଲ ଅଛି ବହୁତ ଦିନ ହବ କଥା ହେଇ ନଥିଲି।
ହଁ। କଣ ଖବର ଆଉ କେମିତି ପଢାପଢି ଚାଲ ଚି
ପଢାପଢି ତ ପୁରା ଜିରୋ ଏ କାମ କରୁଥିଲି ପୁରା ରାତି ଅନିଦ୍ରା ହେଇକି ଜଣଙ୍କର କାମ କରୁ ଥିଲି ମୋ କାମ ନୁହଁ। ଆଉ ଜଣଙ୍କ କାମ ପୂରା ରାତି ଅନିଦ୍ରା ହେଇକି ରା ସାଢେ଼ ତିନଟାରେ ସୁଏ। ତିନିଟା ସାଢେ ତିନିଟରେ ଶୋଉଥିଲି କାମ କରି ନେଇଗଲା କହିଲାନି ଟିକେ ଆହା ବୋଲି ଆଜି କାମ ସାରିକି ଦେଲି କହିଲି ସାର୍ ମୁଁ ରାତି ଅନିଦ୍ରା ହେଇକି କାମ କରୁଛି ଅନେଇଲାନି।
ସେଥିପାଇଁ କାହାକୁ କାମ କରୁଚେ କାମ କରିବାକୁ ପଡିବ। କାମ ପଡିଲେ କାମ କରିବାକୁ ଯିବ ସେଥିପାଇଁ କାହାକୁ ଇଏ କରିବା ଦରକାର।
ଭେଏ ସୁଭା ଯାଉନି କଣ?
ଏ ଟିକେ ରହୁଛି ତ
ହଁ ନା ନେ ଏବେ ଟିକେ ପିଲା। ହ୍ୟାଲୋ। ହ୍ୟାଲୋ ହଁ କୁହନ୍ତୁ ଏବେ ଶୁଭିଲା କୁହନ୍ତୁ।
ହଁ କୁହନ୍ତୁ କୁହନ୍ତୁ। ଆଉ ସିଆଡେ ଆପଣଙ୍କ ସେପଟେ କେମିତି କଣ ପାଣିପାଗ କେମିତି ଅଛି?
ପାଣିପାଗ ବହୁତୁ ଗୁଳୁକୁଳି ଗର ଆମର ଏଠି ଜମାରୁୁ ଇଏ ନାହିଁ ଥ ଥଣ୍ଡା ନାହିଁ ଭାରି ଗୁଳୁ କୁଳି ହଉ କି।
ଆମ ଏପଟେ ତ ଭାରି ମାନେ ବର୍ଷା ଫର୍ଷା ହେଇକି ଭଲ ଆଉ ପାଗ ଭଲ ଅଛି ବର୍ଷା ବି ହେଇଛି। ଆଉ ଗରମ ର କିଛି ନାଇଁ ହଁ ଗରମ ତ ଏଠି ବର୍ଷା ତ ଏଠି ହେଲାଣି ଦଶ ପନ୍ଦର ଦିନ ପୂର୍ବରୁ ବର୍ଷା ଚାଲୁଛି ଆଉ।
ହଁ ହଁ ହଁ ମୌସୁମୀ ଛୁଇଁଲା ବା ମୌସୁମୀ ଛୁଇଁ ସାରି
ଛୁଇଁଲେଣି ଯଦି ତାହେଲେ କିଛି ଦିନ ଦିନ ପରେ ହେଇଯିବ ସେପଟରେ ସବୁ ଠିକ ଠାକ ହେଇଯିବ ଆଉ। ଆଉ କଣ ଆଉ କୁହନ୍ତୁ।
ଆଉ ହଉଛି ଆଉ ହଉଛି ଆପଣଙ୍କ ଧୀଆକେମିତି ଅଛି?
ଦେହ ଭଲ ଅଛି ଆଉ ଯେହେତୁ ପାଗ ପରିବର୍ତ୍ତନ ହଉଛି। ତାକୁ ନେଇକି ଶରୀର ଟିକେ ଥଣ୍ଡା ଆଉ କାଶ ଛିଙ୍କ ଏସବୁ ଦେଖିବାକୁ ମିଳେ ବେଳେ ବେଳେ ସମୟ ସମୟ। ତାପରେ ଫେରେ ଧୀରେ ଧୀରେ ସମୟ ସ
ଛିଙ୍କ ହଉଛି?
ଦେଖିବାକୁ ମିଳେ କିନ୍ତୁ ଏବେ ନାହିଁ ଏବେ ଠିକ ଅଛି। କାହିଁକିନା ସାଧାରଣତଃ ଯେତେବେଳେ ବାୟୁମଣ୍ଡଳ ଯେତେବେଳେ ଚେଞ୍ଜ ହୁଏ ପାଣିପାଗ ଯେତେବେଳେ ଚେଞ୍ଜ ହୁଏ। ମଣିଷ ଶରୀର ତାକୁ ଉ ନିଜ ଦେହ ଶୁଆ କରିବା ପାଇଁ ହେଲେ କିଛି ଦିନ ପାଇଁ ଆମ ଶରୀର କିଛି ତା ସହିତ କିଛି ପ୍ରତିକ୍ରିୟା ଦେଖାଏ ଯୋଉଟା କିି ଥଣ୍ଡା ଆଉ ଜର ଏମିତି ବେଳେ ବେଳେ ଦେଖାଯାଏ ତ ସେଇଭଳିଆ ପରିସ୍ଥିତି ଟିକେ ଦେଖା ଦେଇଥିଲା ମଝିରେ ଏବେ ଠିକ ଠାକ୍ ଅଛି। ଆପଣଙ୍କ ଦେହ କେମିତି ଅଛି?
ମୋ ଦେହ ଭଲ ଅଛି ଆଉ ଆପଣଙ୍କର କଣ ଖବର ପେଟ ଭଲ ଅଛି?
ହଁ ସବୁ ଭଲ ଠିକ୍ ଠାକ୍ ଚାଲିଛି ଆଉ ପଢାପଢି କେମିତି କଣ ଖବର କୁହନ୍ତୁ?
ନା ପଢାପଢି କଥା ପଚାରନ୍ତୁନି ପୁରା ନାହିଁ ପୁରା ନିଲ୍ ପଢାପଢି ଏଇ ଏଇ ହବ ହେଇ ଆଉ ବହୁତ ଦିନ ମୁଁ ଭାବିଥିଲି ଖରା ଛୁଟିରେ ପଢିବି ଏଇ କାମ ସବୁ ଆସିଗଲା ଆଉ ପଢାପଢି ନିଲ୍ ହବ ପଢ଼ାପଢ଼ି।
ହୁଁ ହବ ଆଉ। ପଢାପଢି ବିଷୟରେ ହବ ସେଥିପାଇଁ ମନ ଦୁଃଖ କରିବା ଦରକାର ନାହିଁ। ଆଉ ପଢାପଢି ସହିତ ସବୁ ଜିନିଷ ଯିବ ଅଯଥାରେ ଚାଲିବାକୁ ପଡିବ ଆଉ କଣ କରିବା ଆଉ ଆପଣଙ୍କ ସେପଟରେ ଏ ଥରକ ଆମ୍ବ ପଣସ କେମିତି କଣ ପାଚିଛି?
ଆମର ଏଥର ଆମ୍ବ ବହୁତ ହେଇଛି ସମସ୍ତଙ୍କ ଗଛରେ ଏଥର ବହୁତ ବହୁତ ଆମ୍ବ ହେଇଛି। ଆଉ ଦୋକାନରେ ବି ଆମ୍ ଆମ୍ବ ହେଇଛି ଆମେ ବହୁତ ଆମ୍ବ ଆଣୁଛୁ ମୋ ବାପା ଆଣୁଛନ୍ତି ଆମେ ଖାଉଛ ଆମ ଆମ୍ବ ଏଥର ଜଲ୍ଦି ସରିଗଲା ଏଥର ଜଲଦି ହେଇଥିଲା ଶୀତ ଦିନରୁ ହେଇଯାଇଥେଲା। ଜଲ୍ଦି ସରିଗଲା ଘର ଆମ୍ବ ଗୁଡାକ ଆମ ପାଖରେ ସାଇ ପଡି ଶାଙ୍କର ଯୋଉ ଗଛ ଅଛି ସେମାନେ ଦିଅନ୍ତି ଆଉ ଆମର ନା ଗଛରେ ଆ ଆମ୍ଭ ହେଇନି ଆମେ କୁନି ଗଛ ଲଗେଇଛୁ। ବା ବାଇ କଣ ପୋଲେଇ ଗଛ ଗୋଟେ ଆଉ ଗୋଟେ ତୋଟା ପଲେଇ ଗଛ ଗୋଟେ ଲଗାଇଛ ତ ଆମ୍ ବଢିଲେ ଆମେ ଖାଇବୁ ଆଉ ମୋ ବାପା ଆଣୁଛନ୍ତି ଡେଲି ଡେଲି ଆମ୍ବ କିଣିକି ଆମେ ଖାଉଛୁ।
ଆଚ୍ଛା ଆଚ୍ଛା। ଆଉ ଆମ୍ବ ଏଥର ତ ଭଲ ହେଇଛି ଆଉ ତ ଭଲ ତାହେଲେ ଏଥର ଆମ୍ବ ଆପଣ ଖାଉଥିବେ ଆଉ
ହେ ହ ଆ ଡ୍ରେସ୍ ଦିଅ ନେଇକି ଦେଇ ଦେବି
ହଁ ଆଚ୍ଛା ହଉ କ କହିବି ଆଉ। ଆଉ କଣ କୁହନ୍ତୁ। ଆଉ ପଣସ ଖାଇଆକୁ ଭଲ ଲାଗେ ଆପଣଙ୍କୁ।
ମୁଁ ଖାଏନା ଭଲ ଲାଗେନା।
ମ ଆମର ବାହାରେ ଯଦି ମାର୍କ କେଟରେ ଆପଣ କିଣିବାକୁ ଯି ବେ ବଜାରରେ ମାର୍କେଟ ସରି ବଜାରରେ ଯଦି ଆପଣ କିଣିବାକୁ ଯିବେ ଆମ୍ବ ତାହେଲେ ବାଇଗଣ ପଲେଇ ଆମ୍ବ କେବଳ ମିଳେ। ଆଉ ତୋଟା ପଲଲ ମିଳେ। ଗାଁ କ ଯ ତାଲେ ଗାଁରେ ବିଭିନ୍ନ ପ୍ରକାର ଆମ୍ବ ଥାଏ କେମିତି କି ଛୋଟ ଆମ୍ବ ତାକୁ ଘୋଡୁରୀ ଆମ୍ବ କହନ୍ତି ଆଉ ସୁନ୍ଦରୀ ଆମ୍ବ ତା ଆମ୍ବର ଡେମ୍ଫ ପାଖରେ ଯେମିତି ଲାଗିଥିବ କି ସିନ୍ଦୁର କିଏ ଲଗେଇ ଦେଇେଇଛି ନାଲି ପଡିଯାଇଥିବ।
ଆରେ ହଁ ଆରେ ସେଉ ଏମିତି କୁହନ୍ତି କି?
ହଁ। ହଁ ସେଥିପାଇଁ ତ ସେଇଟାକୁ ସୁନ୍ଦରୀ ଆମ ସେଥିାଇଁ ସୁନ୍ଦର ଲାଗିଥାଏ ସେମତି ଲାଗେ ଯେମିତି କି ସୁନ୍ଦର ପିନ୍ଧେଇ ଦେଇଛି। ନବବଧକୁ ସୁନ୍ଦର ପିନ୍ଧେଇଥିଲେ ଯେମିତି ସି ଏ ତା ଥା ଯେମିତି ନାଲି ନାଲି ଦେଖାଯଏ ସେଇ ଟାଇପ ର ଲାଗି ସେଥିପାଇଁ ତାକୁ ସୁନ୍ଦରି ଆମ୍ବ ବୋଲି କୁହାଯାଏ। ଆଉ ଆଉ ଗୋଟେ ନାକେଇ ଆମ୍ବ କୁହାଯାଏ। ଯେମିତି କିି ତା ଆ ଯେମତି ଯଦ ଆମର ତଳ ପାର୍ଶ୍ଵ ତାକୁ ଯେମିତି ଗୋଟେ ନାକ ଭଳି ଦେଖାଯାଏ ସେମିତି ତାର ଟିକେ ସେଇ ତଳ ପାର୍ଶ୍ୱ ଟିକେ ଲମ୍ବା ଭାବରେ ଆମକୁ ଦୃଶ୍ୟମାନ ହୁଏ ତ ଆମକୁ ସେଇଟା ଲାଗେ କି ନାକ। ଆପଣଙ୍କର ସେଇ ଦେଶୀ ଆମ୍ବ ଭିତରୁ ଗୋଟେ କିଛି କ୍ଵାଲିଟି ଥିବ ଆଉ ତ ସେଇଟା ଦେଖିଲେ ଜଣା ପଡିବ ବିଭିନ୍ନ ପ୍ରକାର ଆମ୍ବ ଥାଏ ଆଉ ଗୋଟେ ଥାଏ କଲମ୍ବୀ ଆମ୍ବ କଲମ୍ବି ଆମ୍ବ ଟା ଆପଣଙ୍କର ଯେମିତି ସାଧାରଣତଃ କଞ୍ଚା ଆମ୍ବ।
ମାନେ ବହୁତ ମି ଏା ଲାଗେ ଯୋଉ ଆମ୍ବୁ ସେଇଟା କଣ କୁହାଯାଏ? ବା ଚିନି ଭଳିଆ ପୁରା କଳମଳ କରିକି କାକୁଡି ଭଳିଆ ଯଉଟା ଖାଇବା।
ହଁ ସେଇ କାକୁଡି ଭଳିଆ ଯୋଉ ମାନେ କଞ୍ଚା ସମୟରେ ଯୋଉଟା ବି ଖଟା ଲାଗେ ନା ସେଇଟାକୁ କଲମୀ ଆମ୍ବ କୁହାଯାଏ। ଆଉ ହଁ ବାକି ଏମିତି ସବୁ ବିଭିନ୍ନ ପ୍ରକାର ଆମ୍ବ ସବୁ ଥାଏ ଆଜିକାଲି ତ ସବୁ କଲମୀ କରିକି ଆମ୍ବ କଲେଣି କଲମୀ ଅର୍ଥ ଆପଣଙ୍କର କିଛି ଗୋଟେ ଗଛ ସହିତ ଯୋଉ ଗଛ ଫଳନ୍ତି ହେଇଯାଇଛି ଧର ଗୋଟେ ଛୋଟ ଗଛ ଛୋଟ ଗଛରେ ତାକୁ ସେ ଫଳର ଧାରଣ କ୍ଷମତା ଆସିବା ପର୍ଯ୍ୟନ୍ତ ତାକୁ ସମୟ ଲାଗିଥାଏ କାହିଁକିନା ସେ ଯେତେବେଳେ ଯେମିତି ଆମ ଶରୀର ବଡ ହୁଏ ଧୀରେ ଧୀରେ ଆମ ଶରୀରର ଟିସ୍ୟୁ ପରିବର୍ତ୍ତନ ହୁଏ ସେମିତି ଗୋଟେ ଠିକ ସେମିତି ବୃକ୍ଷ କ୍ଷେତ୍ରରେ ସେି ଧୀରେ ଧୀରେ ବଢକି ତାକୁ ସମୟ ଲାଗେ ଆଠ ରରୁ ଦ ଚାରି ରରୁ ପାଞ୍ଚ ବର୍ଷ ଲାଗିଲା ପରେ ସେ ଗ ଗଛ ବଢେ ତା ଦେହରେ ଫେରେ ତାର ବି ଆମର ଯେମିତି ଶରୀରରେ ହରମୋନରେ ଚେଞ୍ଜେସ୍ ଆସେ ସେମିତି ଗଛରେ ବି ଚେଞ୍ଜେସ୍ ଆସେ ପରିବର୍ତ୍ତନ ଆସିଲେ ହିଁ ସେ ଫଳ ଧାରଣ କ୍ଷମତା ଆସେ କିନ୍ତୁ ଆଜିିକାଲି ଆମେ ବିଜ୍ଞାନକୁ କୌଶଳ ଆପଣେଇ ଆମେ ଗୋଟେ ଛଟ ଗଛରେ ବି ଗୋଟେ ଫଳନ୍ତି ଗଛର ଡାଳକୁ ତା ସହିତ ସଂଲଗ୍ନ କରିକି ଆମେ ତାଙ୍କ ହର୍ମୋନାଲ ଚେଞ୍ଜେସ୍ ତାଙ୍କ ହରମୋନ ପରିବର୍ତ୍ତନ କରି ଆମେ ତା ଦେହରେ ଫଳ ଧାରଣ କ୍ଷମ ନେଇକି ଆସି ପାରୁଛେ। ସେଇ ଜ୍ଞାନ କୌଶଳ ଦ୍ଵାରା ଆମେ ଛୋଟ ଛୋଟ ଛୋଟ ଗଛରେ ବି ଫଳ ଉପୁଜାଇ ପାରୁଛନ୍ତି ତ ସେଇ କଲମୀ ପ୍ରକ୍ରିୟା ବି ଆଜି ଦନି ସେ ଗଛଟିକୁ ପ୍ରଥମେ ଆଗେ ତାର ବିଭିନ୍ନ ପ୍ରକାର ପଦ୍ଧତି ଅଛି କେମିତି ତାକୁ କେମିତି ପ୍ରକାର କାଟିବେ ଆପଣ ଗୋଟେ ଗୋଟେ ଜାଗାରେ ଡାଳକୁ କାଟିକି ତାକୁ କଲମି କରାଯାଏ ତା ସହିତ ବାନ୍ଧିକି ତା ସହିତ କିଛି ପିଡୁଆ ବାନ୍ଧି ଦିଆଯାଏ ତାରେ ଟିକେ ପାଣି ଢଳାଯାଏ ଯାହା ଫଳରେ ସେି ପିଡୁଆ ଅର୍ଥ ଯେମିତି ଆପଣଙ୍କ ତାଙ୍କର ହେଇଗଲା ଖତ ସହିତ କମ୍ପୋଷ୍ଟ କିଛି ମିଶେଇକି ନଡିଆ କତା ତା ଧରେ ମିଶେଇକି ବାନ୍ଧି ଦିଆଯାଏ ଯେମିତି କିି ସେ ମାଟି ଭଳି କାମ କରେ ତାକୁ ପୋଷକ ଦ୍ରବ୍ୟ ସେଥିରୁ ମିଳିଯାଏ ଆଉ ସେଇ ଜାଗାରେ ପାଣି ପକେଇଲେ ଆମେ ଯେମିତି ଗଛର ଚେର ଧରିନିଏ ସେମିତି ସେଇ ଟାଇପ ର ସେଇ ଜାଗାରେ ତାର ଡାଳକୁ ଡାଳ ସେ ବାନ୍ଧି ହେଇଯାଆନ୍ତି ଆମେ ଯେମିତି ଠିକ ଦେଖୁଛନ୍ତି ଆପଣ ମଣିଷ ଶରୀର କଟିଗଲେ ଆମେ ଅପରେସନ କରିଦଉଛନ୍ତି ବାନ୍ଧି ଦଉଛନ୍ତି ସିଲେଇ କରି ଦଉଛନ୍ତି ସେ ମାଂସ ଟିସୁ ସହିତ ଟିସୁ ମିଶି ଯାଉଛି ସେମତି ଗଛ ଟିସୁ ସହିତ ଗଛ ଟିସୁ ମଧ୍ୟ ଆପ ପରସ୍ପର ସହିତ ଯୋଡି ହେଇଯାଆନ୍ତି ଯାହା ଫଳରେ କଣ ହୁଏ ସେ ଫଳନ୍ତି ଗଛର ହରମୋନ ଏ ଗଛ ସହିତ ମିଶିଗଲା ଯାହା ଫଳରେ ଯୋଉ ଜିନିଷ ତାକୁ ଧାରଣ କ୍ଷମତା ନଥିଲା ସେ ଛୋଟ ଗଛ ରେ ବି ଭଲ ଧାରଣ କ୍ଷମତା ଆସିଗଲା ଯାହା ଫଳରେ କଣ ହୁଏ ଛୋଟ ଗଛରେ ବି ତାର ବୟସ ଛୋଟ ହେଇଥିଲେ ବି ତାର ଫଳ ଧାରଣ କ୍ଷମତା ଆସିଯାଏ ଯୋଉଟା କି ଆଜିକା ଦୁନିଆରେ ଗୋଟେ ଭଲ ଉପାୟ ବିଜ୍ଞାନର ସଦୁପଯୋଗ କରୁଛନ୍ତି ଆମେମାନେ ତ ସେଇଭଳି ଭାବେ।
ଯୋଉ ଗଛ ଯୋଉ ଆମ୍ବ ଖାଲି ଯୋଉ ଟାକୁଆ ପକେଇଥାନ୍ତି ସେ ଟା କୁଆର ଯୋଉ ଗଛ ହେଇଥାଏ ସେଗୁଡା ହୁଏ ନା ଆମ୍ବ ଗଛ।
ହଁ ସେଇଟା ନିର୍ଭର କରେ କି ସବୁ ଟାକୁଆ କୋଉ ଜାଗାରେ ପଡିକି ରହିଛି ଯଦି ସେ ଜାଗାରେ ସେ ତାର ମାଟି ସହିତ ଠିକ ସେ ପବନ ବି ପାଉଛି ଖରା ବି ପାଉଛି ଆଉ ଉପଯୁକ୍ତ ଅ ଜାଗାରେ ଅଛି ସେ ଟାକୁଆଟି ବହୁତ ଜଲଦି ଏ ଅଙ୍କୁୁରତ ହୋଇଇଥାଏ ଆଉ ସେ ଜାଗାରେ ଗଛ ସୃଷ୍ଟି ହେଇଯାଇଥାଏ ଆଉ ଧର ଟାକୁ
ହଁ ହଁ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଆମ୍ବ ବିଷୟରେ କସନ୍ କରିକି ସେ ବହୁତ ଭଲ ଲାଗିଲା ଆମେ ପୁଣି ଫେର କେବେ କଥା ହବା ଆଜ୍ଞା,